ହ୍ୟାଲୋ ହଉ ହ୍ୟାଲୋ ଆଜ୍ଞା ନମସ୍କାର କଣ କରୁଛନ୍ତି? ହ୍ୟାଲୋ ମୁଁ କହିଲି କଣ କରୂଛନ୍ତି?
ହ୍ୟାଲୋ
ହ୍ୟାଲୋ ମୁଁ କହିଲି କଣ କରିଚନ୍ତି?
ବର୍ଷା ହେଉଛି ସେଡ଼େ?
ହଁ ବର୍ଷା ହଉଛି।
ଉ ଖାଇଥିଲେ କଣ?
ଆଉ ସିଆଡେ?
ହଁ ଆମ ଇଆଡେ ବର୍ଷା ହଉଛି ଏବେବି।
ଆଚ୍ଛା
ଆପଣ ଖାଇଥିଲେ କଣ?
ଖାଇଥିଲି ଭାତକୁ ଚିକେନ୍।
ଖାଈସାଇଲେଣି?
ହଁ ହଁ ଖିଆ ସରିଲାଣି, ଆପଣ?
ଖାଇନି ଖାଇବି ଆଉଟିକେ ଗଲା ପରେ ଆଉ। ଆଉ ଘରେ ସବୁ କଣ କରୁଛନ୍ତି?
ହଁ ଘ ଆଉ ଆ ଜସ୍ତ ହୋଇଇଛି ନାଇଁ ଦେହ ଏମତି ଟିକେ ଖରାପ ଅଛି। ହଁ ସେମିତି ଟିକେ ଥଣ୍ଡା ରହୁଛି ଆଉ।
ହ ଆପଣଙ୍କ ଘର କୋଉଠି?
ଆମର ଢେଙ୍କାନାଳ ଜିଲ୍ଲା।
ହଁ, ଆପଣ କଣ କରନ୍ତି?
ମୁଁ ଏବେ ପଢ଼ୁଚି।
କଣ ପଢୁଚନ୍ତି ପ୍ଲସ୍ ଟୁ ନା ପ୍ଲସ୍ ଥ୍ରୀ?
ନାଇଁ ଡିପ୍ଲମା। ହଁ। ଆପଣ?
ମୁଁ ପ୍ଲସ ଥ୍ରି କରୁଛି।
ଆଚ୍ଛା, କୋଉ ଇୟର୍ ଏବେ?
ସେକେଣ୍ଡ ଇୟର୍।
ମାନେ ହେଲା ନା ଚାଲିଚି?
ସରି ସରିବ।
ଆଚ୍ଛା।
ଆଉ ସକାଳେ କଣ ଖାଇଥିଲେ?
ସଖାଳେ ଖାଇଥିଲି ରୁଟିକୁୁ ଭଜା।
ଆଉ ବୁଲିଆକୁ ସବୁ
ବୁଲିବା ପାଇଁ ବର୍ଷା ତ ହଉଚି ଆଉ କୁଆଡେ ଯିବୁ।
ଏ ରଜରେ
ହୁଁ ରଜରେ ଯାଇଥିଲୁ।
ଯାଇଥିଲେ?
ଶୁଭୁନି।
କୁଆଡେ ଯାଇଥିଲେ?
ଆମର ଏଇଠି ମୋ ଅଜାଘର ପାଖେରେ ହଉଥିଲା ମହୋତ୍ସବ।
ହୁଁ। ଓହୋ, ଆଉ ଆଉ କଣ କହୁନାହାନ୍ତି। ମିନି କେଦାରନାଥ ମିନିକେଦାରନାଥ?
ମିନି କେଦାରନାଥ? ହାଲୋ।
ମୁଁ କହିଲି ମିନି କେଦାରନାଥ ଯାଇଚନ୍ତି?
ମୁଁ ଶୁଣିଚି ପୁରୀରେ ଅଛି ବୋଲି।
ପୁରୀ ନାଇଁ ଏପଟେ ଯାଜପୁରରେ ଅଛି ବା।
ମୁଁ ଶୁଣୁଥିଲି ସେମ୍ତି, ପୁରୀରେ ନା କୋଉଠି ମତେ ଜଣେ କହୁଥିଲେ।
ଆଉ ପୁରୀ କେତେଥର ଯାଇଚନ୍ତି?
ପୁରୀ ମୁଁ ଦି ଥର ଯାଇଚି।
ଆଉ କୁଆଡେ ସବୁ ବୁଲିଆକୁ ଯାଇଚନ୍ତି, ଘଟଗାଁ ତାରେଣି ଯାଇଚନ୍ତି?
ହଁ ଏଇ ରିସେଣ୍ଟଲି ଯାଇଥିଲି ମାସେ ଦେଢ଼ ମାସ ତଳେ ଯୋଉ ଥିଲା ଯାତ୍ରା ଥିଲା ମା ଙ୍କର।
ହଁ।
ହୁଁ, ସେଇଦିନ ହିଁ ଯାଇଥିଲି।
ହଁ ନା ବୁଲିବା କଣଙ୍କୁ ଭଲ ଲାଗେ ଆପଣଙ୍କୁ?
ବୁଲିବାକୁ ଭଲ ଲାଗେ ହେଲେ ଘରେ ଛାଡିଲେ ସିନା ବୁଲିବା ପାଇଁ।
ଘରେ ଛାଡ଼ନ୍ତିନି?
ନା ନା
ତମେ ପୁଅ ପିଲା ହେଇ ତମକୁ ଛାଡୁନାହାନ୍ତି?
ଓ ହୁଁ
ଝିଅ ପିଲା ଙ୍କୁ ଛାଡନ୍ତିନି ବୋଲି ପୁଅ ପିଲାକୁ ବି ଛାଡାନ୍ତିନି?
ନାଇଁ ଗୋଟେ ଖାଲି ଗୋଟେ ଡାଇଲଗ ଟେ ବୋଉ ମାରିବ ଯେ ନା ନା ନା ଯିବା ଦରକାର ନାହିଁ ଗାଡି ମଟର ଭଲ ଅଛି ଖରାପ ଅଛି। ନା ଥାଉ
ଓ ହଁ
ଏଇ ଗୋଟିଏ ଡାଇଲକ୍ ହିଁ ସବୁବେଳେ
ଆଉ ଖାଇବାକୁ କଣ ଭଲ ଲାଗେ?
ଖାଇବାକୁ କଣ ନନ ଭେଜ୍ ନା ଭେଜ୍?
ଦିଟାଙ୍କ ଭିତୁରୁ କଉଟା ଭଲ ଲାଗେ ବେସି?
ଦିଟାଙ୍କ ଭିତୁରୁ ନନଭେଜ ଟା ଟିକେ ଅଧିକ ଭଲ ଲାଗେ। ନନଭେଜ ରେ ଚିଙ୍ଗୁଡି ହେଇଥିଲେ ଭଲ।
ଚିଙ୍ଗୁଡି ଭଲ ଲାଗେ।
ହୁଁ।
ଆଉ ଭେଜରେ?
ଭେଜରେ ଛତୁ।
ଛତୁ ଭେଜ ରେ ଯାଉଛି ନା ନନ ଭେଜ ରେ?
ଏଟା କହୁଚନ୍ତି ଭେଜ ରେ ବଟ ମୁଁ ଶୁଣୁଥିଲି ଏଟା ନନ ଭେଜ।
ହଁ ମୋ ହିସାବରେ ତ ହେଟା ନନ ଭେଜ ଭେଜ ଫୁଣି କଣ କେ ଜାଆଣି? ପନିର ଭଲ ଲାଗେ ପନିର?
ନା ନା।
ଭଲ ଲାଗେନି?
ନା।
ଆଉ ପିଠା?
କଣ?
ପିଠା ପିଠାରେ କଣ ଭଲ ଲାଗେ?
ପିଠାରେ ଚକୁଳି ଆଉ ଏଇ ଦିଟାଙ୍କ ସବୁଠୁ ଅଧିକ ଭଲ ଲାଗେ।
ଆଉ ପୋଡ ପିଠା?
ନା ମୁଁ ଛେନା ଯେ ଜାତୀୟ ଜିନିଷ କିଛି ବି ଖାଏନି।
କାକେରାରେ ଛେନା ପସେନି କି?
ନାଇଁ କାକେରାରେ ଛେନା ବି ବସେ ପ୍ଲସ ଅଲଗାରେ ନଡ଼ିଆ ଆଉ ଚିନି ପୁ
ହଁ।
ମୁଁ ସେ ନଡ଼ିଆ ଚିନି ଯୋଉଟା ନା ନା। ଆଉ ଚିତ୍ତଉ ବି ଭଲ ଲାଗେ ଆମର ଏପଟେ ତ ଦହିବରା ତ ଆହୁରି ଭଲ।
ହଁ ହଁ ହେଇଥିବ। ଆଉ କଣ ଭଲ ଲାଗେ ହଉଚି ଫାଷ୍ଟ ଫୁଡ୍?
ଫାଷ୍ଟ ଫୁଡ ସେମିତି କହିଲେ
ଛଣାଛଣି ଛଣା ଛଣି ଛଣା ଛଣିରେ?
ହଁ ସେଇ ଛ ଛଣାଛଣି ମାନେ-ଏ-ଏ-ଏ ଆଇଁଷ ଉପରେ ନା ନିରାମିଷ?
ନା ନା ନିରାମିଷ।
ବରା ଆଉ ଆମର ହଉଛି ଏଟା କଣ ତ ମନେ ପଡୁନି ଲଙ୍କା ଚପ।
ତାଙ୍କ ଚପ୍।
ଆଉ ମଞ୍ଚୁରିଆନ।
ହେଲା। ମଞ୍ଚୁରିଆନ ଭଲ ଲାଗେ ମତେ ଭଲ ଲାଗେନି କିନ୍ତୁ ମୁଁ ଖାଇ ଦିଏ କିନ୍ତୁ ଏତେ ଭଲ ଲାଗେନି ଆଉ।
ଆଛା।
ଆଉ ମିଠା ପିଠା ଭଲ ଲାଗେ? ମିଠା, ଚା, କଫି କି କୋଲ୍ଡ କଫି ଏଗୁରା ଭିତରୁ କିଛି? ଉ ହୁଁ ଚା ଚା ପିଅ ଚା?
ହଁ ସେମିତି ଥଣ୍ଡା ହେଇଥିଲେ ପିଇବି ନହେଲେ ନା।
ହଁ ବିସ୍କୁଟ୍
ମୁଁ କହିଲି
ବୁଝିପାରୁ
ହ୍ୟାଲୋ। ହ୍ୟାଲୋ।